ହ
ଶୁଭ ସନ୍ଧ୍ୟା ଭେରି ଗୁଡ୍ ଇଭିନିଂ।
ସାର୍ କଣ କରୁଥିଲେ ଆପଣ?
ଏଇ ଚାଲୁଚ ଏଇ ଯୋଉ ଆପଣଙ୍କର ବା ମାନେ ବାହାରେ ଟିକେ ଚାଲୁଚି ଏପଟ ସେପଟ ହଉଛି। ପ୍ଲସ୍ ଆପଣଙ୍କ ସହିତ କଥାବାର୍ତ୍ତା ହଉଛି ଆଉ।
ସାରେ ଆପଣ ଡାଇଟିଇଂ ମେଟେନ କରୁଛନ୍ତି କି?
ଡାଇଟିଙ୍ଗ ଫାଇଟିଙ୍ଗ କରେନି ବ ଅଫିସ ରେ ବସି ବସି କିଆ ଟିକେ କ କହିଲେ ମେ ଅନକମ୍ଫର୍ଟ ଲାଗିଲା ବୋଲି ଟିକେ ବାହାରକୁ ପଳେଇଲି ତାପରେ ପିଲା ପିଲା ବି ଭାବିବେ ସାର୍ କାହା ସହିତ କଥା ହଉଛନ୍ତି ତ ମୁଁ କଥା ଥା ହେଲା ବେଳେ ବାହାରକୁ ଟିକେ ଫଳେଇ ଆସେ। ଯେ ପିଲା ବି ନ ଜାଣନ୍ତୁ ଯେ ସାର୍ କୋଉଠି କଥା ହଉଛନ୍ତି ଆଜ କାଲି ତ
ଆଜ୍ଞା ସାର୍ ମୁଁ ବୁ ବୁଝୁଛି ସାର୍ ମୁଁ ଜାଣିଛି ଜାଣିଛି ସାର୍ ମୁଁ ବି କଥା ହେଉଛି ବୋଲି ମୁଁ ବି ପ୍ରବଳ କଥା ଶୁଣିଲିଣି ତ ସେଇଟାକୁ ସାର୍ ଖାତିରି ନ କଲେ ସବୁଠୁ ବେଷ୍ଟ। ବାପା ମା ଜାଣିଛନ୍ତି ଯଦି ଛୁଆ କିଛି କରୁଛି ତ ବାପା ମାଙ୍କୁ ମୁଁ ଯାହା କରେ ବାପା ମାଙ୍କୁ କହିକି କରେ। ମୁଁ ସେମିତି କରେନି କାରଣ ମୋ ମାମା ବହୁତ ଷ୍ଟ୍ରିଟ୍ ମୋ ମାମା ମୋତେ ପିଟିିବ ଯଦି କ ଏପ୍ ମୁଁ ଏବେ ବି ମାଡ଼ ଖାଉଛି।
ହଁ ଘରେ ଘରେ ଆପଣଙ୍କର ଯୋଉ ଘରେ କିଏ କିଏ ଅଛନ୍ତି?
ସାର୍ ଆମର ଜଏଣ୍ଟ ଫ୍ୟାମିଲି।
ନାଇଁ ଜଏଣ୍ଟ ଫ୍ୟାମିଲି ତ ସମସ୍ତଙ୍କର ଜଏଣ୍ଟ ଫ୍ୟାମିଲି ଥାନ୍ତି।
ସାର୍ ମୁଁ ହଁ ମୋ ବାପା ମା ମୁଁ ଏକେଲା।
ଆପଣ ଗୋଟେ ଝିଅ ନା କି? ଆଛା ତାପରେ ବାପା ହେକା କେତେ ଭାଇ ଭଉଣୀ?
ବାବା ହେରିକା ଦଶ ଜଣ।
ହିଁ ହିଁ ମଜାକ୍ ନୁହଁ ସିରିୟସ।
ସାର୍ ସିରିୟସ୍ଲି।
ଦଶ ଜଣ ଏ ଭଗବାନ।
ମୋ ବାବା ପୁରା ଦଶ ନମ୍ବର।
ଆଚ୍ଛା ସବା ସାନ।
ଆଜ୍ଞା, କିନ୍ତୁ ମୁଁ ସାନ ନୁହଁ ମୋ, ଆଜ୍ଞା।
ଜେଜେମା ଅଛନ୍ତି ନା?
ନା ନା ମୋ ଜେଜେମା ମୋ ମାନେ ମୋ ବାବା ଜନ୍ମ ହେବାର ଦି ବର୍ଷ ପରେ ମରିଗଲେ।
ଆଚ୍ଛା, ଆଚ୍ଛା, ଆଚ୍ଛା, ଆଚ୍ଛା।
ମୋ ଜେଜେ ବି ହୋମ୍ ଡିପାର୍ଟମେଣ୍ଟରେ ଚାକିରି କରୁଥିଲେ ନା।
ହୁଁ, ହୁଁ, ହୁଁ, ହୁଁ, ହୁଁ ଆମର ସେକ୍ରେଟ୍ରେରୀଏରେ ନାଁ କି? ସଚିବାଳୟ।
ଆଜ୍ଞା ମୋ ଦାଦା ବି ଚାକିରି କରୁଥିଲେ ମୋ ଦାଦଙ୍କର ଏଇନା ରିଟାର୍ଡ଼ମେଣ୍ଟ ଟାଇମ୍ ହେଇଗଲାଣି।
ହୁଁ, ହୁଁ, ହୁଁ।
ଆଜ୍ଞା, ତ ଜେଜେ ଜେଜଙ୍କୁ ଲଟ୍ରି ମିଳିଥିଲା ଏଇ ଜାଗାଟା ତ ଜୋଜବାପା ପକେଇ ଦେଇ ଥିଲେ ଜାଗାଟା ଯୋଉଟା ଆମେ ରହୁ, ଆଜ୍ଞା ହଁ ସେ ଏଇ ଘର ଟା ମୋ ମାନେ ସେ କହିବାକୁ ଗଲେ ମୋ ବଡ ପିଇସି ଦି ଜଣ ଟୁଇନ୍ସ, ମୋ ବାବା ଆଉ ମୋ କକା କା ଯିଏ ଦାଦା ଯିଏ ସେ ଟୁଇନ୍ସ।
ଆଁ, ହ୍ୱାଟେ ମୀରାକିଲ୍ ୟାର୍। ସତରେ।
ଛୁଆବେଳୁ ଟୁଇନ୍ସ, ସମସ୍ତେ ଦେଖିଲେ ପଚାରନ୍ତି ଆଉ ତାଙ୍କୁ ନା ମୁଁ ଏତେ ଏକେଲା।
ଆଚ୍ଛା, ଆଚ୍ଛା।
ବାବା ଆଉ କକା ଟୁଇନ୍ସ, ତ ମୋ ବାବାକୁ ଦେଖିଥିଲେ କହିବେ କି ତ କକା ବୋଲି, ତ ମାନେ ମୋ କକା ଦେଖିଥିଲେ କହିବେ ତୋ ବାବୁ ବୋଲି। କିନ୍ତୁ ଆମେ ଚିହ୍ନି ଦଉଛୁ ଆମ ବାପା କିଏ କକା କିଏ। ଆ ଆଉ ସାର୍ କୁହନ୍ତୁ ଆପଣଙ୍କ ଘରେ କିଏ କିଏ ଅଛନ୍ତି? ହ୍ୟାଲୋ। ହାଲୋ। ହାଲୋ ସାର୍? ହାଲୋ। ହାଲୋ।